ଆଜ୍ଞା ସାର୍ ନମସ୍କାର।
ନମସ୍କାର ମ୍ୟାଡ଼ାମ କୁହନ୍ତୁ ମ୍ୟାଡ଼ାମ ।
ସାର୍ ଆପଣ ଏବେ କଣ କରୁଥିଲେ?
ନାଇଁ ମ୍ୟାଡ଼ାମ ଏମତି ଘରେ ବସିଥିଲି ଆଉ ରଜ ସଂକ୍ରାନ୍ତି ଟା ତ । ଠାକୁରଙ୍କ ପାଖକୁ ଟିକେ ଯାଇଥିଲି ବୁଲି ବାଲିିକରି ଆସିଲି ଆସିକିରି ବସିଚି। ଖରାଟା ବହୁତ ଜୋର ହଉଛି ତ ଆଉ ଭଲ ଲାଗିଲାନି । ଟ ଥକା ଲାଗିଲା ମୁଁ ଟିକେ ବସିଯାଇଛି ଟିକେ ଛାଇରେ ଘରେ ଆଉ ଫ୍ୟାନ୍ ତଳେ ଆଉ ।
ଆଜ୍ଞା ସାର୍ ମୁଁ ଟିକେ ଗୋଟେ କଥା ପଚାରିବାର ଥିଲା? ମୋର ଗୋଟେ ମୋର ଗୋଟେ ବିଜନେସ୍ ଷ୍ଟାର୍ଟ କରିବାର ଥିଲା ତ ମୋ ପାଖରେ ମୋ ପାଖରେ ପଇସା ବହୁତ କମ ଅଛି ଏ ମାନେ ଇନଭେଷ୍ଟ କରିବା ପାଇଁ। ତ ମୁଁ ସାର୍ ମୁଁ କଣ ବିଜନେସ କଲେ ତ ମୋର ମାନେ ପଇସା ଟା ଠିକ ବାଟରେ ୟୁଟିଲାଇଜ ହେଇପାରିବ?
ପ୍ରଥମେ ଆପଣ କୁହନ୍ତୁ ଆପଣଙ୍କ ପାଖରେ ପଇସା ଟା କେତେ ଅଛି।
ଆଜ୍ଞା।
ମୁଁ କହିଲି ପ୍ରଥମେ ଆପଣ କୁହନ୍ତୁ ପଇସାଟା ଆପଣଙ୍କ ପାଖରେ କେତେ ଅଛି?
ପଇସା ଟା ମୋ ପାଖରେ ସାର୍ ମୋ ପାଖରେ ଲକ୍ଷେ ଟଙ୍କା ଅଛି। ସାର୍ ମୁଁ ସେଇ ଲକ୍ଷେ ଟଙ୍କାକୁ ନେଇକି କଣ କରିପାରିବି।
ବିଜନେସ?
ଆଜ୍ଞା।
ବିଜନେସ ରେ ବିଜନେସ ବହୁତ ପ୍ରକାରର ଅଛି। ଉ ଗୋଟା ଅଛି ଆ ପଇସା ଆପଣ ଭଲ କମେଇବେ କିନ୍ତୁ ଆପଣଙ୍କୁ ଇଜ୍ଜତ ମିଳିବନି। ବୁଝିପାରୁଛନ୍ତି?
ନାଇଁ ସାର୍ ମୋର ସେମିତି ଇଜ୍ଜତ ମାନେ ସେମିତି କିଛି ଜରୁରୀ ନୁହଁ।ମୋତେ ପଇସା ନିହାତି ଦରକାର ମୋର ପରିବାର ଚଳେଇବା ପାଇଁ ତ ସେଥିପାଇଁ ମୁଁ ଭାବୁଥିଲି ମତେ ସେମିତି କିଛି ମାନେ ଆଇଡିଆ ଦେବେ କି ସେମିତି କଣ ବିଜନେସ୍ କଲେ ମୁଁ ସାଙ୍ଗେ ସାଙ୍ଗେ ପ୍ରଫିଟ ପାଇପାରିବି ବହୁତ କମ ସମୟ ଭିତରେ।
ହଁ ତା ହେଲେ ଆପଣ ଗୋଟେ କାମ କରିପାରିବେ ଆପଣ ଆପଣଙ୍କର ଯେ କୌଣସି ଜାଗାରେ ଆପଣ ରହୁଛନ୍ତି। ସେ ଜାଗାରେ ଯେ କୌଣସି ବଜାର ଅଛି। ସେ ବଜାରରେ ଗୋଟେ ଫଳ ଦୋକାନ ପକେଇ ପାରିବେ
ହୁଁ। ଫଳ ଦୋକାନ?
ଆଜ୍ଞା। ଫଳ ଦୋକାନ କରିକିରି ଆପଣ ଷ୍ଟାର୍ଟ କରିପାରିବେ।
ଆଚ୍ଛା।
ନଚେତ ଆପଣ ଆଉ ଯଦି ଲକ୍ଷେ ଟଙ୍କାର ବିଜନେସ୍ କରିବେ ତାହେଲେ ସବୁଠାରୁ ଭଲ ହେଲା ଆପଣଙ୍କ ପାଇଁ ଆପଣ ଗୁପଚୁପ୍ ବିଜନେସ୍ ବି ଆରମ୍ଭ କରିପାରିବେ।
ଆଜ୍ଞା ଗୁପଚୁପ୍ ହଁ ସେ ସାର୍ ସେଇଟା ମତେ ତ ବହୁତ ପସନ୍ଦ ଖାଇବା ପାଇଁ।
ହୁଁ।
ଗୁପଚୁପ କିନ୍ତୁ ମୁଁ କେବେ ସେ ବିଜନେସ୍ କରିବି ବୋଲି ଭାବିନି କାହିଁକି ନା ଉ ମାନେ ସାଧରେ କଣ କି ଲୋକମାନଙ୍କୁ ବହୁତ ସ୍ପିଡ ଦବା ପାଇଁ ପଡିଥାଏ ସ୍ପିଡ କାମ କରିବା ପାଇଁ ପଡିଥାଏ। ତ ମୁଁ ସେ ସବୁ ଜିନିଷରେ ଟିକେ ଏତେ ମାନେ ମୋର ଜ୍ଞାନ ନାହିଁ ସେଥିପାଇଁ।
ହଁ ସେଇଟା ବିଜନେସ ଆପଣ ଆପଣ ଯୋଉଟା ଭାବୁ ଆପଣ ଲକ୍ଷେ ଟଙ୍କା ରୁ ଷ୍ଟାର୍ଟ କରିବେ ମାନେ କଣ ଆପଣ ହଁ ନିଜେ ଖଟିବେ ନିଜେ ଯଦି ଖଟି ନ ପାରିବେ ଅଲଗା କାହାକୁ ଲଗେଇବେ ଆପଣ ଯେ ଯଉଠି ଦି ହଜାର ଟଙ୍କା ମାସକୁ ଦିନକୁ କମେଇଥାନ୍ତେ ସେଠି ପନ୍ଦରଶହ ଟଙ୍କା କମେଇବେ ଆପଣ ଗୋଟେ ଲୋକ ରଖିବେ ତାକୁ ଟଙ୍କା ପାଁଶ ମଜୁରୀ ଦେବେ।
ଆଜ୍ଞା।
ଆପଣ ଗୋଟେ ଲୋକ ରଖିବେ ସେ ଖାଲି ଗୁପଚୁପ ନବ ବିକିବା ପାଇଁ, ତାକୁ ଦିନ ମାନରେ ପାଞ୍ଚଶହ ଟଙ୍କା ଆପଣ ଦେବେ। ସିଏ ଆପଣ ଗୁପଚୁପ୍ ବିକିକରି ଆଣିକି ଆପଣଙ୍କୁ ଆପଣଙ୍କୁ ପଇସା ଧରାଇଦବ ତା ଦେହରୁ ପାଞ୍ଚଶହ ଟଙ୍କା ତାର ସେ ନେଇଯିବ। ସେତିକି ପଇସା ହବ ବାକି ଆଉ ଯାହା ରହିଲା ଆପଣ ବିଜନେସ କରିବେ। ଆଉ ଆପଣଙ୍କର ବିଜନେସ୍ ରେ ପୁରାଇବେ ଆପଣ ଆପଣଙ୍କ ଲାଭ ରଖିବେ।
ହୁଁ ଆଚ୍ଛା ସାର୍ ମୁଁ ଏମିତି ସେ ବିଜନେସ୍ ଟାକୁ ମୁଁ କେତେଜଣଙ୍କୁ ନେଇକି କରିପାରିବି। ଏ ଯଉ ଗୁପଚୁପଟା।
ଦେଖନ୍ତୁ ଗୁପଚୁପ ବିଜନେସ କହିଲେ ଗୁପଚୁପ ବନେଇବା ହେଲା ମୁଖ୍ୟ କଥା। ତିଆରି ମେକିଂଟା। ଆଉ ତିଆରିଟାକୁ ଯଦି ଆପଣ କରିଦେଲେ। ତାହେଲେ ବିକିବା ପାଇଁ ଜଣେ ହେଲେ ବିକିଦବ।
ଆଚ୍ଛା।
କିନ୍ତୁ ତିଆରିରେ ଅଧିକା ପରିଶ୍ରମ। ଆଗ ବଜାରରୁୁ ଜିନିଷ ଆଣିବାକୁ ପଡିବ ଘରକୁ,
ହୁଁ,
ଘରେ ଆଣି ତାକୁ ପ୍ରସ୍ତୁତ କରିବାକୁ ପଡିବ।
ହଁ।
ପ୍ରକାର ଜିନିଷକୁ ଗୋଟେ ଜାଗାରେ ଯେମିତି ଗୁପଚୁପର ଗୁପଚୁପର ଯୋଉଟା ଖୋଳ ସେ ପାମ୍ପଡ଼ଟା ସେଇଟାକୁ ବନେଇବାକୁ ପଡିବ। ସବୁଯାକୁ ଟିକ ଟିକ ବେଲିକିରି ଛୋଟ ଛୋଟ ବେଲିକି ତାକୁ ଛାଣିବାକୁ ପଡିବ ପ୍ରତିଥର। ସେ ଟିକେ ଆପଣଙ୍କୁ ଟାଇମ ଟେକିଙ୍ଗ ପ୍ରସେସ। କିନ୍ତୁ ବିକିବାଟା ବହୁତ ସହଜ।
ଓହୋ। ତାହଲେ ଅ ସାର୍ ଆମର ସେଥିପାଇଁ ମାନେ କଣ କଣ ସବୁ ଜିନିଷ ଦରକାର ହୁଏ।
ଦରକାର କହିଲେ ସବୁ ଆପଣଙ୍କର ଅଟା ମଇଦା, ସୁଜି ଆଉ ଆପଣଙ୍କର ମସଲା ମସଲି ପାଇଁ ଆଳୁ, ମଟର ଆଉ ପୋଦିନାପତ୍ର ଧଣିଆପତ୍ର ଅଦା ଆମ୍ବକଶିଆ ଅଦା ଆଉ ଲଙ୍କା, ପିଆଜ ତାପରେ ଖଟା ଭୃଷଙ୍ଗପତ୍ର। ତାର ଜିନିଷ ଦରକାର ହୁଏ।
ଆଚ୍ଛା ଆଚ୍ଛା ମୁଁ ଯଦି ଏମିତି ସାର୍ ଚାହିଁବି, ମାନେ ଏବେ ତ ଯେହେତୁ ମଇଦା ଖାଇଲେ ଲୋକମାନଙ୍କର ମଇଦା ମାନେ ଦେହ ପାଇଁ ବହୁତ ଖରାପ ରହୁଛି। ଏ ବହୁତ ଅସୁବିଧା ରୋଗ ସୃଷ୍ଟି କରୁଛି ଯଦି ମୁଁ ସାର୍ ଚାହିଁବି ମୁଁ କେବଳ ମାନେ ଅଟାରେ ଗୁପଚୁପ କରିକି ସ ମାନେ ସମସ୍ତଙ୍କୁ ଦବା ପାଇଁ
ହଁ।
ତ କଣ କେମିତି ହବ ସେଇଟା ହବ ମାନେ ସେଇଟା ଚାଲିବ ନା ନାଇଁ ମାର୍କେଟରେ।
ହବ ଯେ ସେଟା ହବ ଯେ ବଟ ଅଟାଟା ତ ନରମ ଜିନିଷଟା ନା ତା ଦେହରେ ଯୋଉ ଜିନିଷଟା ବନିବ ସେଟା ଆଉ କ୍ରଞ୍ଚି ରହିବନି ମାନେ ଯୋଉ ହାର୍ଡନେସ୍ ଟା ଟା ରହିିବନି ଆଉ ତା ଦିହରେ।
ଆଚ୍ଛା ମାନେ ଏମିତି ଧର ଲୋକ ଚାହିଁବେନି କି ନାଇଁ ଆମେ ଗୋଟେ ଭଲ ହେଲଦି ଖାଇବୁ।
ଖାଇବେ ଯେ କିନ୍ତୁ ହେଲ୍ଦି ଖାଇବେ ବୋଲି ପାଟିକି ତ ପୁଣି ସୁଆଦ ଲାଗିବା ଦରକାର। ଯଦି ଆପଣଙ୍କର ପାମ୍ପଡ ଟା ସିପି ଯାଇଥିବ। ତାକୁ ଆଉ ଖାଇଲେ ଲୋକ ପସନ୍ଦ କରିବେ କି? ବୁଝିପାରୁଛନ୍ତି ମୁଁ କହିବା କଥାଟା।
ଆଚ୍ଛା।
ଆପଣଙ୍କୁ କିଛି ମାତ୍ରାରେ ତ ଆଡ କରିବାକୁ ପଡିବ ମଇଦା। ମଇଦା ଟା ହିଁ ଟାକୁ ଟିକେ ହାର୍ଡ ବନେଇବ।
ହୁଁ।
ତା ଦେହରେ ମାତ୍ରା ସବୁ ଅଲଗା ଅଲଗା ମାତ୍ରାରେ ସବୁ ଦିଆ ହୁଏ। ଗୁପଚୁପ ଯୋଉ ଖୋଳ ଟା ତିଆରି ହୁଏ। ଅଟା ମଇଦା ସୁୂଜି ବି ଦିଆ ହୁଏ।
ଆଚ୍ଛା। ଆଚ୍ଛା ଆଚ୍ଛା ତାହେଲେ ମାନେ ଆଉ କଣ କଲେ ହବ।ମାନେ ଚୁପୁ ଛାଡିଲେ ଆଉ କଣ କଲେ।
ଆପଣ ମୋମୋ ବିକି ପାରିବେ।
ଆଜ୍ଞା।
ଗୁପଚୁପ ବିକି ପାରିବେ। ବର୍ତ୍ତମାନ ଖରାଦିନ ସମୟ ଆପଣ ପଇଡ ପଇଡ ବିଜିନେସ୍ ବି ବହୁତ ଭଲ କରିପାରିବେ।
ଆଜ୍ଞା। ସାର୍ ମାନେ ପଇଡ ସେମିତି ଗୋଟେ ଦୋକାନରେ ଆମେ ଯିବା ଦୋକାନ୍ କୁ। ହଁ ତ ସେଠି ଗୋଟେ ଦୋକାନରେ ମାନେ ଗୋଟେ ପଇଡ କେତେ ଟଙ୍କା ନଉଛନ୍ତି।
ପଗଡ ଗୋଟାକ ପଚାଶ ଟଙ୍କା ନୋଉଛନ୍ତି।
ଆଚ୍ଛା।
ପଇଡ କମ୍ ନାଇଁ।
ଆଜ୍ଞା। ତ ସେମିତି ଆମେ ଧର ପଇଡ ଟା ପଇଡ ରେ ଆମର କଣ ମାନେ ପ୍ରଫିଟ କଣ ହବ?
ଆପଣ ଯେତେବେଳେ ପଇଡ କିଣିବେ। ସେତେବେଳେ କୋଡିଏ ଟଙ୍କାରେ କିଣିବେ। ଯେତେବେଳେ ବି ବିକିବେ ଆପଣ ଚାଳିଶ ଟଙ୍କା ପଚାଶ ଟଙ୍କାରେ ବିକିବେ। ଆପଣଙ୍କ ପ୍ରଫିଟ୍ ହେଉଛି ଫିଫ୍ଟି ପରସେଣ୍ଟ।
ଆଚ୍ଛା। ଆଚ୍ଛା ଆଜ୍ଞା ତାହେଲେ ଆଉ କଣ କର ତ ୟା।
ଲକ୍ଷେ ଟଙ୍କାରେ ଆପଣ ଆଉ ଆଉ କଣ କରିପାରିବେ।
ସାର୍ ମୁଁ ଯେହେତୁ ଗୋଟେ ଲେଡିଜ ଅଛି। ମାନେ ମୁଁ ଗୋଟେ ସ୍ତ୍ରୀ ଲୋକ ଅଛି।
ଆଜ୍ଞା।
ମୁଁ ମୋ ପାଇଁ ସାର୍ କୋଉ ଜିନିଷଟା କଲେ ମତେ ସୁବିଧା ଦାୟକ ହବ। ପ୍ଲସ ମତେଇ ମାନେ ସୁବିଧା ହବ ପ୍ଲ ମତେ କୌଣସି ମାନେ କୌଣସି ଅସୁବିଧାର ସମ୍ମୁଖୀନ ମୁଁ ହେବିନି। କଣ କଲେ?
ତାହେଲେ ଆପଣଙ୍କୁ ଉଁ ଉଁ ଆପଣ କଣ ଜାଣିଛନ୍ତି ଆପଣଙ୍କ ପାଖରେ କଣ ଆପଣ କୋଉ କୋଉ ଜିନିଷରେ ଆପଣଙ୍କର ଜ୍ଞାନ ଅଛି।
ସାର୍ ମୁଁ ସାର୍ ମୁଁ ଭାବୁଛି କି ମୁଁ ଗୋଟେ ଆ ପାର୍ଲର କରିପାରିବି କି ଛୋଟ ମୋଟ ସେମିତି।
ପାର୍ଲର ହଁ ପାର୍ଲର ଆପଣ କରିପାରିବେ ଲକ୍ଷେ ଟଙ୍କାରେ ଆରାମ୍ସେ। କିନ୍ତୁ ହଁ ପାର୍ଲର କରିବା ପାଇଁ ପାର୍ଲରର ଇଣ୍ଟେରିୟର କାମ ତ ଆପଣଙ୍କୁ କରିବାକୁ ପଡିବ ଯଉଠି କରିବେ। ଇଣ୍ଟେରିୟର କାମ ତ କଲେ ଆପଣଙ୍କର ସେଇଠି ଲକ୍ଷେ ଟଙ୍କା ଖର୍ ଚ ହେଇଯିବ।ଆଉ ପୁଣି ପାର୍ଲର ର ଜିନିଷପଟା କେମିତି ଆଣିବେ ଆପଣ? ଫୁଣି ଘରର ଯୋଉଠି ଆପଣ ଆପଣଙ୍କର ନିଜର ଘର ଅଛି?
ଆଜ୍ଞା ମୋର ନିଜର ଘର ଅଛି। ତ ମୁଁ ସେଇ ଘରେ କରିବା ପାଇଁ ଚାହୁଁଛି ବିନା ଇଣ୍ଟେରିୟର କାମରେ ମାନେ ମୁଁ ଏମତି ଛୋଟ ଟ ମୋଟ କାମ ସବୁ କରିବି ଯେମତି କି ହେଲା ମାନେ ଆଇବ୍ରୋ ସେପ୍ ହେଲା ଆମାର ହେଆର କଟିଙ୍ଗ ହେଲା ତ ଏମିତି ଛୋଟ ମୋଟ ରୁ ମୁଁ କିଛି ଷ୍ଟାର୍ଟ କରିପାରିବି?
ଆଜ୍ଞା। ହଁ ହେଇପାରିବ।
ଆଛା ତାହେଲେ ମୁଁ ମୁଁ ଭାବୁଥିଲି ସାର୍
ଥେରେ ଜ୍ଞାନ ଅଛି?
ଆଜ୍ଞା ମୁଁ ମୋର ଜ୍ଞାନ ଅଛି ସେ ବିଷୟରେ ଆଉ ମୁଁ ଯେହେତୁ ଭୁବନେଶ୍ଵ ର୍ ରେ ରହୁଛି ତ ଏଠି କଣ ହଉଛି ନା ବହୁତ ପ୍ରକାର କୋର୍ସ ହଉଛି। ତ ସେଥିପାଇଁ ମୁଁ ଭାବୁଥିଲି କି ଗୋଟେ କୋର୍ସ କରିନେବି ଆଉ ମୁଁ ନିଜର ଘର ଯେହେତୁ ଅଛି ମୁଁ ଛୋଟ ମୋଟ କିଛି ନିଜ ଘରେ ମୁଁ ଗୋଟେ କିଛି ଆରମ୍ଭ କରିପାରିବି। ତ ଅ ଆରମ୍ଭ କଲେ କଣ ସେଟା ଠିକ ହବ ନା ନାଇଁ?
ହଁ ଠିକ ତ ହବ ଅ କିନ୍ତୁ ପ୍ରଥମେ ଆପଣ ପାର୍ଲର କରିବେ ଆପଣ କାଷ୍ଟ ଆଗ ଦେଖନ୍ତୁ ଆପଣଙ୍କର କଣ ଅଛି। ଆପଣ ଯଦି ସେ ଲୋକାଲିଟିର ଲୋକ ଆପଣଙ୍କୁ କିଛି ନ କହିବେ ଆପଣ ପାର୍ଲର କ କଲେ କିଛି ଅସୁବିଧା ନାହିଁ। ନ ଯେତେ ଆପଣ ବିଜନେସ ଠୁ ରୁଥିବେ ଆପଣଙ୍କ କାଷ୍ଟ ପାଇଁ ଆପଣଙ୍କ ଲୋକ କିଛି ବା ବୁଝିିବେ ପଛରେ ଅନ୍ୟ କଥା।
ହଁ ହଁ ହୁଁ।
ସେଇଟା ବି ଗୋଟେ କାରଣ।
ତାହେଲେ ଅମ୍ ତାହେଲେ ଆଛା ଏଥିରେ ଟିକେ ଆମର ଅଶ୍ ସୁବିଧା ହବ ନାଇଁ କି?
ଆଜ୍ଞା ନଚେତ ପାର୍ଲର କରିବାରେ କିଛି ଅସୁ ବିଧା ନାଇଁ। କାହିଁକି ନା ପାାର୍ଲରରେ ଆଜିିକାଲି ଗ୍ରୋଥ ବି ଭଲ। ମ୍ୟାଡ଼ାମ ଟିକେ ରହିବେ ଟିକେ ହଁ ହଁ ହଁ ହ ହ
ଠିକ ଅଛି ସାର୍ ମୁଁ ରଖୁଛି।